ହଁ, ହାଲୋ
ହାଲୋ
କଣ କରୁଛୁ ଏନେ?
ମୁଁ ଏବେ ଗାଧେଇକି ଆସିଲି। ଗାଧେଇକି ଆସିକି, ଫ୍ରେଶ ହେଇକି ଆପଣଙ୍କ ପାଖକୁ
ଆପଣ କାହିଁକି ଲ
ନାଇଁ ନାଇଁ ତମ ପାଖକୁ ତମ ପା ଆମର ତ ଚିହ୍ନା ପରିଚିତ ହେଇଗଲାଣି, ତେଣୁ ତମେ କହୁଛି ତମ ପାଖକୁ
ମ ହୁହନି ଛୁଟା କରିି ପୁ
କଣ କହିଲେ?
ସେ ତୁ କଣ କରୁଥିଲୁ, କଣ କର? ର ଏମତି କହିଲ ଆଉ
ହଉ, ଆଉ ତମ ପାଖକୁ ଫୋନ କଲି, ତୋ ପାଖକୁ ଫୋନ କଲି
ଆଉ କାଲି ଆମର ଯୋଉ ପ୍ରୋଗ୍ରାମ ଥିଲା, ମାନେ ସେ ଯୋଉ ଯିବାର ଥିଲା ଆମେ ଯା ଗୋଟେ ଜା ଯୋଉ ଜାଗାକୁ ଥିଲା ଆସୁୁ ରବିବାର ଦିନ
ହୁଁ।
ସେଥିପାଇଁ ଆମେ ଗାଡି ବୁଝିଛୁ। ଗାଡି ଏ ନବ ଛଅ ହଜାର ଟଙ୍କା। ଆମେ ସମସ୍ତେ ଏକାଠି ହେଇ କେତେବେଳୁ ଯିବା, ସମୟ ଠିକ ଠାକ ବାହାର କଲେ ଆମେ କଥାବାର୍ତ୍ତା ହେଇ କୋଉଠି କିଏ ଆଇଥିବ ସେଇଠୁ ଯିବା ନା କଣ କହୁଛୁ?
ଆ ଇଏ କହୁଥିଲେ, ତମେ ଏ ତମେ ଯଦି ସିଆଡୁ ଆସିବ ତାହେଲେ ଆମେ ଭୁବନ ବାଟେ ଯିବା ନା ଚଣ୍ଡିଖୋଲ ଦେଇ ପାଣିକୋଇଲି ଉଁ ବାଟେ ଯିବା। ସେଇ ଅନୁସାରେ କଥାବାର୍ତ୍ତା ହେଲେ ଯଦି ଚଣ୍ଡିଖୋଲ ବାଟେ ଯିବା, ତାହେଲେ ମୁଁ ତମେ ଆମ ଗାଁର ରାସ୍ତା ପାଖକୁ ଆସିଲା ବେଳକୁ ଉମ୍ ମୁଁ ଯାଇକି ସେଇ ରୋଡ ପାଖରେ ଠିଆ ହେଇଥିବି। ଆଉ ଯଦି ଭୁବନ ବାଟେ ଯେ ଉମ୍ ସେଇ ଯୋଉ ଆର ବାଟଟାରେ ଯିବା ତାହେଲେ ମୁଁ ସେ ଯୋଉ ଗୋଟେ ଛକ ଅଛି ସେଇ ଛକରେ ଠିଆ ହେବି। ତେଣୁ ତମେ ଏ ତ, ଯାହା ସମସ୍ତଙ୍କୁ ପଚରା ପୁଚୁରି କରିକି କହିବ ସେଇ ଅନୁସାରେ ମତେ କହିଲେ, ମୁଁ ସେଇ ଅନୁସାରେ ଯିବି, ଉମ୍ ସେଠି ପହଞ୍ଚିବା ଆଗକୁ ଉଁ ଅଧଘଣ୍ଟେ ଥିବ ମତେ କହିଲେ, ମୁଁ ଯି ଯାଇପାରିବି।
ହଉ ଆମେ କଥାବାର୍ତ୍ତା ହେଇକି ତାଙ୍କ ସହିତ କହିବୁ ଆଉ, କହିବି ଆଉ। କହିବି, ତମେ ବି ଫୋନ ରେ କଥାବାର୍ତ୍ତା ହେଇ ପଡିବ ତାଙ୍କ ସହିତ। କଥାତ୍ ତାହେଲେ, ଜଣ ଏବେ ଗାଧେଇକି ଆସିଲ ଏଇନେ କଣ ରୋଷେଇବାସର ଆୟୋଜନ ନ ବୋଧେ କରିବ। ନାଇଁ ଠାକୁର ପୂଜା କରିବ।
ଥିଲେ ଯିବି ଠାକୁର ପୂଜା କରିବି ଠାକୁର ପୂଜା କରିସାଇଲା ପରେ ଜଳଖିଆ ବ୍ୟବସ୍ଥା ହବ ଜଳଖିଆ ଖାଇସାରିଲେ ତାପରେ ରୋଷେଇ କଲା ବେଳକୁ ସାଢ଼େ ନଅଟା ଆରମ୍ଭ ହବ ସାଢେ ନଅଟା ବେଳକୁ, କାରଣ ଖାଇଲା ବେଳକୁ ଦୁଇଟା ସାଢେ ଦିଟା ବାଜି ଯାଉଛି ନା। ଖରାଦିନ ଶୀଘ୍ର ରାନ୍ଧିଦେଲେ, ନ ଖାଦ୍ୟ ନଷ୍ଟ ହେଇବ।
ହଁ।
ଆଉ ତମେ କଣ କରୁଥିଲ ଏବେ?
ଏବେ ମୁଁ ଗାଧେଇନି ଯିବି ଗାଧେଇବା ପାଇଁ ଗାଧେ ଇ ଗାଧେଇକି ଆସିକି ପିଲାମାନଙ୍କ ପାଇଁ ଟିକେ ଉପମା କରିବି ଉପମା କରିକି, ସେଥିରେ ଉପମାରେ ମୁଁ ବାଦାମ ଆଳୁ, ଗାଜର ଆଉ ପିଆଜ ଏମତି ପକେଇକି ସାଧା ଏମତି କରି ଟିକି ଟିକେ ଉପମା କରିବି ପିଲାମାନଙ୍କୁ ଖାଇ ଖାଇବେ। ତାପରେ ଯିବି ଠାକୁରଙ୍କୁ ଟିକେ ମୁଣ୍ଡିଆ ମାରିବି ଗାଧେଇକି ମୁଣ୍ଡିଆ ମାରିକି ଏଇ ରୋଷେଇ ପାଇଁ ବ୍ୟବସ୍ଥା କରାଯିବ। ରୋଷେଇବାସ ଯାହା ହବ। ଆଜି ତ ଆମର ସବୁବେଳେ ସାଧା। ସାଧାରେ ସବୁ ରୋଷେଇ କରେ। ଆମେ ଆଇଁଷ ଆମ୍ ଷ ଭୋଜନ କରୁନା। ତେଣୁ ଆମେ ସବୁ ସାଧାରେ ଯାହା ତରକାରୀ ପତ୍ର କରି
ଖାଇବୁ
ଉପମା ତମେ ଖାଲି, ଉପମା ଖାଲି ଖାଉଚ ନା ତା ସହିତ ଡାଲି କିମ୍ବା ଡାଲମା ଖାଉଚ?
ଉପମା ସହିତ ଆମେ ସ ମୁଁ ଟିକେ ମଟର ତରକାରୀ କରିବା ପାଇଁ ଭାବୁଛି। ଉଁ କାରଣ ଖାଲି ଉପମା ଖାଇ ଖାଇହବନି ଉପମା ଗୁଡିକ ସୁଖା ଖା ଟିକେ ମଟର ତରକାରୀ ପକେଇ ଦେଲେ, ଉପମା ଟିକେ ଖାଇବା ପାଇଁ ଭଲ ଲାଗିବ। ତେଣୁ କରି, ମୁଁ ଉପମା ଟି ଉପମା କରିକି ମଟର ଉଁ ଅଳ୍ପ ଟିକେ ଭିଜେଇଛି। ଆଜି ବି ଯୋଡେ ମୁଁ ବିମି ପକେଇଛି କାରଣ ସକାଳୁ ପିଲାମାନେ ସବୁ ବୁବେଳେ କଣ ଉପମା ଖାଇବେ ଉପମା ସବୁବେଳେ କରିହବନି ବା କିଣା ଜିନଷ ବାହାରରୁ ଖାଇବାକୁ ଦେଇହବନି। ତେଣୁ ଆଜି ଅଳ୍ପ ବିରିହି ପକେଇଛି। ବିରିହି ପକେଇଛି ତାକୁ ବାଟିବି ଆଉ।
ଉପମାରେ ଖାଲି ପନିପରିବା ପକେଇକି କରୁଚନ୍ତି। ଏନ୍ ନା ତା ପୁ କରିସାରିଲା ପରେ ତା ସେଇ ସାଧା କରୁଚନ୍ତି ନା ଟିକେ ଚିନି ପକୋଉଚନ୍ତି।
ନାଇଁ ପିଲାମାନେ ଉପମାରେ ଚିନି ପକେଇକି ଖାଆନ୍ତିନି। ତେଣୁକରି ପକେଇଲେ ଚଳିବ କିନ୍ତୁ ଖା ଖାଉନାହାନ୍ତି ତ ମୁଁ ଉଁ ସାଧା ଭାବରେ ଉପମାଟି କରୁଛି। ଖାଲି ପନିପରିବା ପକେଇକି ବାଦାମ ଗାଜର ଆଳୁ ଏମି ବି ପକେଇକି ଉପମାଟି କରୁଛି।
ଆଉ ତମ ଶାଶୁ ଗାଧେଇ ସାରିଲେଣି?
ହଁ ସିଏ ଗଧେଇକି ଠାକୁର ପୂଜା କରିବା ପାଇଁ ପ୍ରସ୍ତୁତ ହେଲେଣି। ସେ ଆଗ ଚଉଁରା ରେ ପାଣି ଦେଇ ମାଣ୍ଟିଆ ଖାଇବେ ତାପରେ ଯାଇଙ୍କି ତାଙ୍କ ଦେହ ଭଲ ନଥିବାରୁ ସବୁବେଳେ ପେଟ ଗରମ ହେଇଯାଉଛି ତେଣୁକରି ସେ ପ୍ରଥମେ ଚଉଁରାରେ ତୁଳସୀ ମୂଳରେ ପାଣି ଦେଇକି ଆଗ ମାଣ୍ଡିଆ ଖାଉଛନ୍ତି। ତାପରେ ବଦଳି ଠାକୁର ଘରକୁ ଯାଉଛ ଠାକୁର ପୂଜା ଗୀତା ଭାଗବତ ପଢ଼ି କିଆ ଇ ପାଢିପୁଢ଼ା ସେ ପୂଜା କରିକି ସେ ଆସୁଛନ୍ତି ଏଗାରଟାରେ ତେଣୁ କରି ସେ ଆଗୁଆ ମାଣ୍ଡିଆ ଟିକେ ଖାଇକି ଯାଉଚନ୍ତି। ଖାଇକି ପୂଜା କରୁଛ ଆଉ କଣ କୁହ?
ଆମ ବାଡିରେ ଦିଟା କଦଳୀ କାନ୍ଧି ପଡିଥିଲା। ଅ ମାଙ୍କଡ କଣ କଲେ ନା ଗଛ ଉପରେ ଏ ମା କଦଳୀ ଟା ସମ୍ପୂର୍ଣ୍ଣ ପାକଳ ହେଇନଥିଲା କିନ୍ତୁ ମାଙ୍କଡ଼ ଚଢ଼ିକି ଗଛ ତ କୁ ଭାଙ୍ଗିଦେଲେ। ଭାଙ୍ଗିଦେଲେ ମୁଁ ସେଇ କାନ୍ଧି କଦଳୀ କାନ୍ଧି ଦିଟା କାଟିି କି ଆଣିଛୁ ଭାରି ସେଥିରେ ଟିକେ ଏଇ ପାଚିବା ପାଇଁ ଟିକେ ଏ କୌଣସି କାର୍ବୋହାଇଟ ନା କଣ ଦିଅନ୍ତି। ସେଇଟା ଟିକେ ଦେଇ ଦେଇଚି ମୁଁ ଭାବୁଚି ଉ ଯୋଉଦିନ ଆମେ ଯିବାକୁ ଜ ଗୋଟେ ବାଆଘର ଇଏରେ ଯିବାକୁ ଆମେ ପ୍ରସ୍ତୁତ ହଉଚୁ। ମୁଁ ଭାବୁଚି ସେଥିରୁ କିଛି ପାଚି ଯାଇଥିବ। ସେଇଥିରୁ କିଛି ପରିମାଣରେ ନେଇପାରିବି।
ହଁ ହଁ ଆଣିଲେ ଭଲ ହବ ଆମେ ତ ଆମେ ଗୋଟେ ଜାଗାରୁ ଏକାଠି ମିଶିକି ଯିବା ଯିବା ସେଥିପାଇଁ ଆ ଣିଲେ ଭଲ ହବ ସେଠିକି। ସେଠୁ ଆମେ
କାରଣ ବହୁତ ବାଟ ଯିବାକୁ ପଡିବ ନା କିଛି ବାଟରେ ନ ଖାଇଲେ ପାଣି ବୋତଲ ଦିଟା ନେଇଥିବା ଆଉ ଉଁ ଆଉ କଣ ଅନ୍ୟାନ ଆଉ କଦଳୀ ମୁଁ ସେଇ ଭାବୁଚି କଦଳୀ ଦି ନେଇଗଲେ ସମସ୍ତେ ଖାଇବାକୁ ହବ। ଆଉ ତୋ-ତୋ
ଆଉ କଣ ଆଣିବା ପାଇଁ ଚାହୁଁଚନ୍ତି ଆଣିପାରିବେ।
ଆଉ ଆଉ କଣ କହୁନ?
ଆପଣ ଭଲ ମୁଁଆଁ ପିଠା କରୁଚନ୍ତି? ଯୋଡିଏ ମୁଁଆଁ ପିଠା କରିକି ନେବେ ଆଣିବେ।
ହଉ ମୁଁଆଁ ପିଠା ଦିଦି ନେବି ଆଉ ମୁଆଁ ପିଠା ର
ନୂଆ ପିଠାରେ ନଡିଆ ପୁର ପକେଇବେ। ଆଉ ଗୋଟେ ନଡିଆ ପୁରୁର ପକେଇଲେ ଭଲ ଲାଗିବ କାରଣ ଆମେ କୌଣସି ତରକାରୀ ତର ଖାଇ ପାରିବାନି ସେ ଖାଲି ନ ପୁର ମିଠା ହେଇଥିଲା ପିସ୍ ପିସ୍ କାଟିକି ନେଇଥିଲେ ଟିଫିନରେ। ଖାଇବା ପାଇଁ ଭଲ ଲାଗିବ।
ଆଉ ତତେ ମୁଁଆଁ ପିଠାର ପ୍ରଣା ଣାଳୀ ବତେଇଥିଲି। ହୁଁ କରିପାରୁଚ ନା ନାଇଁ?
ନା ମୁଁ ମୁଆଁ ପିଠା କରିପାରୁନାହିଁ ମୋର ମୁଁଆଁର ଆଣଗୁୁରା ହ ପାଣିଆ ହଉଚି ଆଉ ଯୋଉ ଜାଲିରେ ମୁଁ କରିବା ପାଇଁ ଚାହୁଁଚି ସେ ଜାଲିରୁୁ ବୋହିଯା ଉଚି ଆମ ଘର ପାଖରେ କୌଣସି ପତ୍ର ନାହି ଆମେ ସା ଳୁଆ ଏଇ ଯୋଉ ଖଲି ପତ୍ରରେ ପକେଇଲେ। ବାଗ ମୁଁଆଁ ପିଠା ହୋଇ ପାରୁନାହିଁ।
ନା ହେଇପାରିବ କିନ୍ତୁ ତମେ କଣ କରୁଚ? ଅଧିକ ଉମ୍ ଯୋଉ ପିଠଉଟାକୁ ଅଧିକ ପାଣି ଅଂଶ କରୁଚ। ତମେ ନା ଅଧିକ ପାଣି ଅଂଶ କରିବ ନା କ ଇଏ କରିବ କାଠୁଆ କରିବ। ପୁରା ହାତରେ ଯେମିତି ମାନେ ଟିକେ ଧରିଲା ପରିକା ହଉଥୁବ ଯେମିତି ଆମେ ଚକୁ ଳି ଟା ଅଧିକ ପାଣି କରୁଚେ। ସେମିତି କରିବନି କଲେ ତାପରେ ଶାଳୁଆ ପତ୍ର ପକେଇ ଦେଇକି ପିଠା ଉମ୍ ପିଠଉଟା ପକେଇବ ତାପରେ ନଡିଆ ପକେଇବ। ତାପରେ ଫୁଣି ଟିକଏ ପିଠୋଉ ପକାଇବ ଆଉ। ହ ପକେଇଲେ ପିଠା ଟା ଭଲ ହବ ହଉ। ସମୟ ହେଇଗଲାଣି ମୁଁ ଯାଉଛି ଠାକୁର
କାର୍ଯ୍ୟ କରନ୍ତି।
ହଁ।